ହ୍ୟାଲୋ।
ହଁ।
ହଁ ସାଙ୍ଗ କଁ କରୁଚ?
ହଁ ଭଲ ଅଛି ସିଲି ତମେ କେମିତି ଅଛ?
ହଁ ମୁଁ ବି ଭଲ ଅଛି।
ଆଉ ଦେହ ପା କେମିତି ଅଛି?
ହଁ ଭଲ ଅଛି।
ଆଚା। ଆଉ ମୁଁ ଶୁଣିଆକୁ ପାଇଲିକି ତମ ଘରେ ଜେଜ ଙ୍କ ଦିହ ଟିକେ ଖରାପ ଥିଲା ତମ ପାଖ ପଡୋଶୀଙ୍କ ଜଣେ ଜିଏ ସେ ବୁଢୀ ମା ଜଣେ ଆସିଥିଲେ ତ। ସେ କହୁଥିଲେ ଆମ ଏପଟ ଗାଁ କୁ।
ଆଚ୍ଛା ଆଛା।
ଏବେ କେମତି ଅଛନ୍ତି, ତମ ଜେଜ?
ହଁ ଏବେ ଭଲ ଅଛି।
ଭଲ ଅଛନ୍ତି ତ ହଉ ତାଙ୍କର କେୟାର ନଉଥିବ ମେଡିସିନ ଟାଇମରେ ଦୋଉଥିବ। ଠିକ୍ ଅଛି।
ହଁ ହଁ, ଆଉ ଆଜି ହଠାତ୍ କଣ ମନ ପଡିଲାଣି ଆମ ପିଲାବେଳାର କଥା ସତ କହିଲ ସେ ସମୟ ଟା କେ କେତେ ସୁନ୍ଦର ଥିଲା ନା?
ବହୁତ ବହୁତ ବହୁତ ବହୁତ ବଢିଆ ଥିଲା ଏତେ ଭଲ ମାନେ
ହଁ ପରା।
ଛାଡ ସେ କଥା ଶୁଣିଲେ ନା ଆଖିରୁ ପାଣି ଆସି ଯାଉଛି ଭାବିଲା ବେଳୁ। ଏଇ ଯୋଉ ବର୍ଷା ଘଡଘଡି ଆମେ ଯୋଉ ଡଙ୍ଗା ଭସଉଥିଲେ ଖାତା କାଗଜ ଚିରିିକି କେତେ କେତେ କାଗଜ ଡଙ୍ଗା ଆମେ ଭସ ଚନ୍ତି ସେ ସୁର ରେ ଯୋଉ ପାଣି ଯାଏ ସୂର୍ ରେ।
ହଁ ହଁ ସାଙ୍ଗ ଆଉ ଡଙ୍ଗା ଅଟକି ଗଲେ କାଠି ନେଇ ବାହାର କରିଥିଲେ।
ଆମେ ଓଦା ହେଇଯାଆନ୍ତି ଯେତେବେଳେ ପାଣିରେ ହଁ ସାର୍ ଆମକୁ ଆସିକି ପାଟି କରନ୍ତି ବାଡାନ୍ତି। ସେ ବେତ ପାହାର ମନେ ଅଛି ନା? ମାରିକି ହାତ ନାଲି ପଡିଯାଏ ପୁଣି ସାର ଆସିକି ସ୍ନେହ ଆଦର କରନ୍ତି।
ହଁ ହଁ। ମନେ ଅଛି ନା ଯେତେବେଳେ ଡେଙ୍ଗା ଯୋଉ ଡଙ୍ଗା କାଠିରେ ଲାଗିଯାଏ ଆମେ ତାକୁ ଯାଇକି ବାହାର କରୁ କାଠିରୁ। ଆଉ ମାଆ ଡାକିଲା ବେଳେ ସେତେବେଳେ ବି ଆମେ ଶୁଣୁନା ତାଙ୍କ କଥା, ପାଣିରେ ଖେଳୁ ତ
ନିହାତି ନିହାତି ସବୁ ମନେ ଅଛି, ଠିକ କଥା କହିଲୁ।
ଆଉ ଗ୍ରୀଷ୍ ଗ୍ରୀଷ୍ମ ଛୁଟିରେ ଖରା ଖରା ଦିନ ସାରା ଖେଳିବାର କୁ ମଜା ଲୁଚ କାଳି, ଦୌଡା ଦୌଡି କବାଡି। ସତରେ ସେତେବେଳେ ମୋବାଇଲ
ଶୀତ ଦିନେ ଆମେ ଲେଟ ହୁଏ ଉଠିକି ଢୋ ଯିବା ପାଇଁ ସ୍କୁଲ। ଶନିବାରିଆ ଯୋଉ ସକାଳୁଆ ସ୍କୁଲ ଯୋଉ ମାଡ଼।
ହଁ ପରା।
ନି କୁହନି ଆଜି ର ଦୌଡି ଦୌଡି ଯାଆନ୍ତି ରୁମାଲ ଚୋରି ଆଉ ସେତେବେଳେ ତ ମୋବାଇଲ ଫୋବାଇଲ ବୋଲି ଆମର ଏତେ ୟୁଜ ମୋବାଇଲ ହିଁ ବେଶୀ ନଥାଏ ନା। ଗାଁ ଗହଳିରେ କଣ ମୋବାଇଲ ଥିଲା କି ସେତେବେଳେ ୟୁଜ କରୁଥିଲେ କରୁନଥିଲେ ରୁମାଲ ଚୋରି ଆଉ କବାଡି କିତକିତ୍ ଆଉ ଦଉଡିଆଁ ଏଗୁରା ସବୁ କେତେ କଣ ଖେଳ ହୁଏ ମନେ ଅଛି।
ସେଇ ହଁ ସେଗଡା କେମିତି ଭୁଲିଯିବା ସେଟା ତ ଆମ ପିଲା ବେଳର
ଆଉ ପାଠ ପଢୁଥିବା ପାଠ ପଢୁଥିବା କ୍ଲାସ ସମୟରେ ଆମେ ସେ ଯୋଉ ଅ ଆମ୍ବୁଲ ଖଟା ଯୋଉ ଲୁଚେଇକି ସବୁ ପକେଟରେ ପୁରେଇକି ନେଇକି ଯାଉଁ
ହଁ ସାଙ୍ଗ ସେଇଟା ତ ଠିକ। ଠିକ କଥା ଆଉ ଗୋଟେ କଥା ମୋର ମନେ ପଡିଲା ଶୁଣି ମନେ ଅଛି ନା ଉଁ ଆମେ ଯେ ଯେତେବେଳେ ଯେତେବେଳେ ସ୍କୁଲ ଟିଫିନ୍ ବେଲ ବାଜିଲେ ସବୁଠାରୁ ଆଗରେ ବାହାରି ଦୌଡୁଥିଲେ ନିଜ
ହଁ ହଁ କିଏ ଆଗେଇ ଯ ଯାଇକି ପହଞ୍ଚିକି ଖାଇକି ଆସିବ ଆଗେଇ
ନିଜ ଖାଦ୍ୟ ଠାରୁ ଅନ୍ୟ ଖାଦ୍ୟ ଅନ୍ୟ କାହା ଟିଫନ୍ ଉପରେ ବସିକି ଖାଇବା ମାନେ ଜଲଦି ଯାଇକି ଖାଇବା ଜଲଦି ଖାଇଦବା। କେତେ ମଜା ଥିଲା ନା ସେଦିନ ହଁ।
ସେଇଗୁରା ସବୁ ଆଉ ବି ଆଉ ବି ମଟର ଫଟର ଆଡେ ଚୋବେଇକି ଖାଉଥିବା ଆଉ ସେଆଡେ ସାର ଲୁଚି ନୁଚି ପାଟିରେ ପକେଇ। ସିଆଡ଼େ ସାରକୁ ଅନଉଥିବା ଏପଟରେ ଖାଇଦଉଥିବା। ସେ ସବୁୁରା ମୁହୂର୍ତ୍ତ ଗୁଡା ସବୁ ମନେ ପଲେ ନା ଏବେ ବି ମୋର ସେଇଗୁଡା ସବୁ ବହୁତ ମନେ ପଡୁଛି।
ସତ କଥା।
କୋଉଠି କଣ ଅଛନ୍ତି କହିଲେ।
ଠିକ କହିଲୁ କେତେ ମଜା ଲାଗେ ସେ ଦିନ ସବୁ।
ଏ ସବୁ ମଜା ଆମେ କେବେ ଆଉ ଏକାଠି ଏମିତି ହେଇପାରିବା କହିଲ।
ନାଇଁ ଆଉ ଗୋଟେ କଥା ମନେ ଅଛି ନା କାହା ପାଖରେ ପିଠା ଥିଲା କାହା କାହା ପାଖରେ କାହା ଟିଫିନରେ ପିଠା ଥାଏ କାହା ଟିଫିନ ରେ ମାନେ ଇପି ଥାଏ କାହା ଟି ଟିପିନ ରେ ପରଟାଥାଏ ଆମେ ସବୁ ଛଡେଇକି ମିଶିକି ଖାଉଥିଲେ।
ହଁ ଆଉ ମନ ଅଛି ନା ସେ ଯୋଉ ଗଙ୍ଗା ଯମୁନା ଯୋଉ ଜାଆଁଳା ହେଇକି ଯୋଉ ଦି ଭଉଣୀ ଯୋଉ ଆସନ୍ତିନି। ମନ ଅଛି ନା ହଁ ସେ ତାଙ୍କ ତାଙ୍କ ବୋଉ ଯୋଉ ପୋଡ ପିଠା ରଜର ଯୋଉ ଅଲଗା ଦିନରେ ଯୋଉ ବନାନ୍ତି ରଜପରେ ଆମେ ଯୋଉ ଯାଆନ୍ତି। ତା ନେଇକି ଆସିଥିଲେ ଆମେ ଥରେ ଖାଇ ଦେଇଥିଲେ ବୋଲି। ଲୁଚେଇକି ଆଣିକି ଖାଇ ଦେଇଥିଲେ ମନେ ଅଛି ନା।
ହଁ ହଁ ତାଙ୍କ ଟିଫିନ ନେଇ ଚିକି ଖାଇ ଦିଏ।
ତାପରେ ପଛରେ ଆମର ପିଲା ପୁଅ ପିଲା ଗୁରା ଦେଖିଦେଇଥିଲେ। ଆମେ ପଛ ଧାଡିରେ ବସିଥିଲେ ସେମାନେ ଦେଖିକି କହିଦେଇଥିଲେ। ଲାଷ୍ଟରେ ସାର୍ ବି ଆସିକି ସେ ପିଠାକୁ ବି ଖାଇ ଦେଇଥିଲେ।
ହ ହଁ ବହୁତ ମଜା ଲାଗିଥିଲା ସେଦିନ।
ସାର୍ ତାପରେ ତାଙ୍କୁ ଆଉଥରେ ବି ପୁଣି ବନେଇକି ତାଙ୍କ ମା ପୁଣି ଆଉଥରେ ବନେଇକି ପଠେଇଲେ ସମସ୍ତଙ୍କ ପାଇଁ ଆମ ସେ ଆମ ବ୍ୟାଚ ପିଲା ସମସ୍ତେ ଖାଇଲେ ମନେ ଅଛି ନା।
ହଁ ପରା।
ଆଉ ସେ ଯୋଉ ପୋଡପିଠାରେ ଯୋଉ କାଜୁ ପଡିଥିଲା କିସମିସ ପଡ ଏ ଯୋଉ କାଜୁ ଆଉ ଖିସମିସ୍। ଆଉ ନଡିଆ ସବୁ ଖଣ୍ଡ ଖଣ୍ଡ ହେଇକି କଟ କଟ ପିସ୍ ହେଇକି ଯୋଉ ଥିଲା ଛୋଟ ଛୋଟ ପିସ୍। ହଁ ସେ କ୍ଷୀରରେ କିନ୍ତୁ ବନାନ୍ତି ବଢିଆ ପୁରା ସଫ୍ଟ ଥାଏ ଯୋଉ ନରମ ନରମ ପୁରା ଥାଏ। ସେ ପିଠାଟା, ପୋଡ ପିଠାଟା ତାଙ୍କର ପୁରା ବଢିଆ ଘିଅ ଫିଅ ପକେଇକି କେମତି କରନ୍ତି କେ ଯାଣି।
ହଁ ଆମେ ତ ପୋଡ ପିଠା ଜାଣିନି ରେସିପି ଟା ମାମାଙ୍କୁ କହିଲେ କହିଦେବେ ମୁଁ ତମକୁ ଆଉ କେତେବେଳେ ସେୟାର କରିଦେବି।
ହଁ ହଁ ଠିକ ଅଛି।
ଆଉ ଗୋଟେ କଥା ମନେ ଅଛି ନା ପରୀକ୍ଷା ସରିଲା ପରେ ଆମେ ଆମ ବ୍ୟାଗ୍ ଗୋଟେ କୋଣ ରେ ରଖିଦେଇ ଦିନ ସାରା ଖେଳିବାର କେମିତି ପ୍ଲାନିଂ କରିଥାଉ।
ହଁଅ। ସେ ସବୁ ମନ ଅଛି, ଆଉ ଯୋଉ ମନ ଅଛି ନା? ଆମେ ଯୋଉ କବାଡି ଖେଳୁଥିଲେ, ଅ ଦୋ ଦୌଡ଼ିକି ତ ଧରିଲା ଭିତରେ ମୁଁ ଯୋଉ ଝୁଣ୍ଟିକି ପଡି ଯାଇଥିଲି ମୋ ଗୋଡଟା ଯୋଉ ଖଣ୍ଡିଆ ହେଇଯାଇଥିଲା ଏବେ ବି ମୋର ସେଇ ଚିହ୍ନ ବି ମନେ ଅଛି। ଚିହ୍ନ ଦେଖିଦଲେ ସେ ସବୁ କ ମନେ ପଡିଯାଏ ଦେଖିଛ ନା ଗୋଡରେ ମୋର ବଡ ଖଣ୍ଡିଆ ଟେ ହେଇଯାଇଥିଲା?
ହୁଁ ହୁଁ ହୁଁ।
ମୁଁ ଯାଇକି ଧରିଦେଲା ବେଳକୁ ଧୌଡିକି ଯାଇକି ଯୋଉ ଧରି ପକେଇଲା ବେଳକୁ ଆଉ ଯୋଉ ବୋହୂ ଚୋରୀ କି ଖଳ ଟା ମନେ ଅଛି ନା?
ହୁଁ ହୁଁ ହୁଁ।
ହଁ ସେ ରାହୁଲ କେମିତି ତାକୁ ଯାଇକି ଧରେ? ବୋର୍ ସେ ରାହୁଲ ଟା ହିଁ ଭଲ ଖେଳେ।
ବୋହୂ ଚାରୀରେ ମନେ ଅଛି ନା ଯେତେବେଳେ ସବୁ ସାଙ୍ଗ ମାନେ ହାତ ଛଡା ଛଡି ହୁଅନ୍ତି ସେ ଯେତେବେଳେ ଯାହା ପା ଖରେ ମାନେ ଚୋ ଚୋର ଥାଏ ପୁରା ତା ପାଖକୁ ଆଗେ ଦୌଡିକି ଯାଏ ବୋଲି।
ହଁ ବାସ୍ ବାସ୍ ସେଇଟା, ବହୁତ ମନେ ପଡେ ସେ ସବୁ। ଆଉ ଯୋଉ ଆମେ ଯୋଉ ରଙ୍ଗ ରଙ୍ଗ ଖେଳନ୍ତି ଦଶ କୋଡିଏ ସେ ଖେଳ ଟା ବି ଭଲ ଲାଗେ ନା? ଆଉ ସେ କ୍ଲାସ ଭିତରେ ବି ଆମେ ରାଜାରାଣୀ ଯୋଉ ଖେଳନ୍ତି ଚୋରପୋଲିସ? ସେଇଟା ବି ଭଲ ଲାଗେନା, କାଗଜରେ ଚିରି ହଁ ହଁ ସେଇଟାରେ ଲେଖିକି ରାଜାର ସ ହ ହଜାର ହଁ ରାଜାର ହଜାର ରାଣୀର ଅଠଶହ ଆଉ ଆର ପୋଲିସ ର ପାଁଶହ ଆଉ ନା ରାଣୀର ନଅଶହ। ଆଉ ମନ୍ତ୍ରୀ ର ଆଠଶହ।
ହୁଁ ହୁଁ ଠିକ କଥା ଆଉ? ଆଉ ମନେ ଅଛି ନା ଯେତେବେଳେ ସନ୍ଧ୍ୟାରେ ବିଦ୍ୟୁତ ଚାଲିଯାଏ ଘର ବାହାରେ ବସି ଜହ୍ନ ଦେଖିବା ବଡ ଲୋକଙ୍କ ପାଖରେ କାହାଣୀ ଶୁଣିବା।
ହଁ ଜେଜେ ଆଉ ଜେଜେ
ତା ଅନୁଭବ ଆଜି ମିଳିବା କଷ୍ଟ ଯେତେବେଳେ ଶୁଣ ମୋ କଥା ଟିକେ ସେତେବେଳେ ଜେଜେ ଜେଜେମା ମା ଗପ କୁହନ୍ତିନି ବସେଇକିି ଆମକୁ ସେଇ ଜନ୍ମକୁ ଦେଖେଇକି। ଭଲ ମଜା ଲାଗେନା ସେତେବେଳେ?
ହଁ ବହୁତ ଭଲ ଲାଗେ, ଆଉ ସେତେବେଳେ ଯୋଉ ଛ ଅ ବାହାରେ ବସିକି ଯୋଉ ସୁସୁଲିଆ ପବନ ଦିଏ ସେଥିରେ ବସିକି କଥା ହବା ଆଉ ବସିକି ମୁଢ ମିକଚର ଖାଇବାର ମଜା ପୁରା ଅଲଗା ନା।
ବହୁତ ମଜା ଅଲଗା ଲାଗେ ସତରେ।
ସବୁ ଭାଇ ଭଉଣୀ ମିଶିକି ଏକାଠି ବସିଥାନ୍ତି ସାଙ୍ଗସାଥି ସେଠି ସାହିରେ ସବୁ ଥାନ୍ତି ନା ସମସ୍ତେ ମିଶିକି ହଁ। ଆଉ ସେ ଯୋଉ ମୁଢ ପାଗଡା ଯୋଉ ହେଇଥିବ ତା ଦେହରେ ପଡିଥିବ ମୁ ମୁଢି ଦିହରେ ପଡିଥିବ କଣ କହିଲ ମୁଢ ଗୋଟେ ବେଲାଟେ ଆସିଥିବ ବେଲା ଦେହରେ ମୁଢି ଦିଆହବ ମୁଢି ପରେ ସୋରିଷ ତେଲ ପଡିବ ଆଉ ଅଳ୍ପ ଟିକେ ଆଉ କଞ୍ଚା ଲଙ୍କା ଛୋଟ ଛୋଟ ପିସ୍ କଟା ହେଇଥିବ କାକୁଡି କଟା ହେଇଥିବ ଛୋଟ ଛୋଟ ରେ। ବାଦାମ ପଡିଥିବ ମିକ୍ସଚର ପଡିଥିବ ଆଉ ଯାଇ ଯାଇ ଯୋଉ ଯୋଉ ଛଣ ନୁହ ସେଟା ବି ବଢିଯିବ ବାଦାମ ହଁ ଲେମ୍ବୁ ଲେମ୍ବୁ ବି ପିଦିବ ଲାଷ୍ଟ କ ଲାଷ୍ଟ କୁ ସେଟା ନହେଲେ ନରମ ହେଇଯିବ ନା ମୁଢିଟା ସିପି ଯିବ। ହୁଁ ସବୁ କଥା ପଡିକି ତାକୁ ଗୋଳେଇଦବେ ଗୋଳେଇ ଦେଇକି ଆ ସମ ଗୋଟେ ଜାଗାରେ ରହିବ ସମସ୍ତେ ଚାରିିକର ବସିବେ ତାକୁ ଆମେ ଖାଉଥିଲେ।
ହଁ ଆଉ ଗୋଟେ କଥା ମନେ ଅଛି ନା।
ଆମେ ଯୋଉ ପାଠ ପଢୁଥିଲେ ସାର୍ ଯେତେବେଳେ ଡାକନ୍ତି ଏଇ ଯୋଉ ଆରତି ଯେତେବେଳେ ଢୋଳଏ ଢୋଳାଏ ସେ ସବୁବେଳେ ମନେ ଅଛି ନା। ସାର୍ ସବୁବେଳେ ତା କତିକି ଚ ଖଡି ଫପାଡିବେ ପଛକୁ ଚ ଖଡି ଫପାଡିବେ।
ହଁ ହ ହ ଠିକ କଥା କହିଛ। ଏତେ ଦିନ ପରେ ବହୁତ ପୁରୁଣାା କଥା ମନେ ପକେଇଦେଲ।
ସେତେବେଳେ କେମିତି ଛିଡ଼ା କରେଇ ଦିଅନ୍ତି।
ହଁ ପରା ହଁ ହ ଆଉ ଗୋଟେ ମନେ ଅଛି ନା ହଁ ସେ ପୁରା ପଛରେ କାନ ଧରିକି ଠିଆ ହୁଏ ବେଞ୍ଚ ଉପରେ ତାକୁ ସମସ୍ତେ ଦେଖୁଥାନ୍ତି।
ହଁ ହେଲେ ବି ସାର୍ ପୁଣି ତାପରେ ତାକୁ ଛାଡି ଦିଅନ୍ତି ପୁଣି ବସେ ପୁଣି ସିଏ ବି ଭଲ କମ୍ ମଜାମସ୍ତି କରେ ନା। ଆ ତା ଅକ୍ଷର ବହୁତ୍ ସୁନ୍ଦର।
ହଁ ସେ ହେବ ଏଠ ଭଲ ଲେଖେ।
ହଁ ଆ ସେ ପତଳା ହେଲେ ବି ଭଲ ଦଉଡେ ନା ରନିଂ ଟା ତାର ଭଲ କରେ।
ହଁ ହଁ ଆଉ ଗୋଟେ କଥା ମନେ ଅଛି ନା ଦି ଦୀପାବଳି, ରଥଯାତ୍ରାରେ ଯୋଉ ପର୍ବରେ ଆମେ ସେତେବେଳେ ସେତେବେଳେ ନୂଆ ଡ୍ରେସ ପିନ୍ଧିକି ଫଟୋ ଉଠାଇବାର ଖୁସି ଆଜି ମଧ୍ୟ ମନ ଅଛି ଆଉ ସେ ପିଲା ବେଳର ଫଟୋ ଆଜି ଆଜି ମଧ୍ୟ ଆମ ମାନେ ବାବାଙ୍କ ମାମାଙ୍କ ଫୋନରେ ଅଛି।
ଆଉ ଯୋଉ ଆମର ବ୍ୟାଚ ସରିଗଲା ବେଳକୁ ଦଶମ ପରୀକ୍ଷା ବେଳକୁ ଆମେ ଯୋଉ ଗ୍ରୁପ ହେଇକି ଯୋଉ ଫଟୋ ଉଠେଇଥିଲେ ସେି ବ୍ୟାଚର ସାର୍ ମାନଙ୍କ ସହିତ ସେଇ ଗ୍ରୁପ ଫଟୋଟା ଏବେ ବି ଦେଖିଲେ ମତେ ବହୁତ ମନ ପଡେ। ଆଉ ମୁଁ ବି ମୋ ଘରର କାନ୍ଥ ସାମ୍ନାରେ ବି ସେଟା ଟଙ୍ଗେଇଛି ମୋରୁମ୍ ମୋ ରୁମ ଟାରେ।
ହୁଁ ହୁଁ।
ଆଉ ତମ ସହିତ କଥା ହେଇକି ବହୁତ ଭଲ ଲାଗିଲା ଯାହାହେଉ।
ମତେ ବି ଆଜି ବହୁତ ଭଲ ଲାଗିଲା ଆଉ ବହୁତ ଖୁସି ଲାଗିଲା। ପିଲା ଦିନର କଥା କିଛି ସେୟାର କରିବି। ହଁ ଏମିତିରେ ତ ମନେ ପଡି କିନ୍ତୁ ତମକୁ ସେୟାର କରିକି ଆହୁରି ଖୁସି ଲାଗିଲା।
ମତେ ବି ତ ବହୁତ ବଢିଆ ଲାଗିଲା। ଆଉ କେତେବେଳେ ଆମେ ପୁଣି କଥା ହବା ପୁଣି ସେଇ ସ୍ମୃତି ସେଇ ଦିନକୁ ପୁଣି ମନେ ପକେଇ ଆଉ ବି ଥରେ
ସତରେ କିନ୍ତୁ ଆମ ସେ ପିଲାବେଳେ କେବେ ବି ଭୁଲି ପାରିବାନି ନା।
ଆଉ କେବେ ପୁଣି ସେଟା ଆଉ ଫେରିଆସିବ ଆମେ ଭାବିଲେ ବି ଆଉ ଆସ ାର ନାହିଁ ଆମ ପାଖକୁ ଏମିତି ସ୍ମୃତିତିରେ କଥା ହେଇଜା। ଠିକ୍ କହିଲିନା।
ଫୋନ୍ ନଥିଲା କିନ୍ତୁ ବହୁତ ଭଲ ଥିଲା ସେ ପିଲାଦିନର।
ହଁ ସେତେବେଳେ ଫୋନ୍ ଆମ ପାଇଁ ମାନେ ଏବେ ଫୋନ୍ ଥାଇକି ବି ଆମେ ଏତେ କଥା ହେଇପାରୁନୁ ସେତେବେଳେ ଫୋନ୍ ନଥାଇକି ଆମେ ବହୁତ ଟାଇମ୍ ଦଉଥିଲେ ସମସ୍ତଙ୍କୁ ସମୟ ଦେଇକି କେତେ ଖେଳ କୁଦ ହସ ଖୁସି ରାଗ ରୁଷା ଅଭିମାନରେ ସ୍ନେହ ପ୍ରେମରେ ଆମ ଭଲ ଆଜ୍ଞା ଆଗକୁ କେତେ ମାତ୍ରାରେ ବଢିକି ଥିଲା।
ହଁ ପରେ ଠିକ୍ କଥା କହିଛ।
ଆଉ ଏବେକା ଇଏରେ ଏତେ ବି ନାହିଁ।
ହଁ।
ହଁ।
ହୋଉ ଠିକ୍ ଅଛି ସାଙ୍ଗ ଆଜି ବହୁତ ପିଲାଦିନର କ ମନେ ପଡିକି ବହୁତ ଖୁସି ଲାଗିଲା ହଁ ଆମକୁ ବି ବହୁତ ଧନ୍ୟବାଦ।
ତମକୁ ବି ବହୁତ ବହୁତ ଧନ୍ୟବାଦ ଆଉ ପୁଣି ହଁ ରଖୁଛି।
ହଁ ପରେ କେତେବେଳେ କଥା ହବା ଫ୍ରୀ ହେଲେ।
ପରେ କେତେବେଳେ ଫ୍ରି ହେଲେ ହଁ ସମୟ ପାଇଲେ ମୁଁ କଲ୍ କରିବି। ଠିକ୍ ଅଛି ଆଉ ତମେ ଟାଇମ୍ ରେ ଖାଇନବ।
ହଁ ହଁ ତମେ ବି।
ହଁ ନିଜର ବି କେୟାର ନବ ହଉ ସାଙ୍ଗ ରହିଲି ହାଁ।
ହଁ ହଁ ହଁ।
ଟାଟା।
ଟାଟା।
ରଖୁଚି।